ନମସ୍କାର
ନମସ୍କାର ନମସ୍କାର
ଆଉ ଆଣ ସ ସହୀଦ କରି ଲାଗିଛି ଆଜ
କିନ୍ତୁ କ ନା ନା ଶୋଇ ନଥିଲି କିନ୍ତୁ କଣ ବି କରୁଥିଲି ମୁଁ ବି ଜାଣିନି
କିଛି ତ ଗୋଟେ କରୁଥିବେ ମାନେ କି ତ ଗୋଟେ ପ୍ରକ୍ କାମ କରୁଥିବେ ଯୋଉଟା ଆପଣଙ୍କର ଆପଣଙ୍କ ଭବିଷ୍ୟ ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ହେବ
ମୁଁ ମୋ ଜୀବନରେ କିଛି ପ୍ରଡ଼କ୍ଟିଭ୍ କାମ କରୁନାହିଁ ହ
କରମ ିଲି ନା କରମ ପିଲ
କର ମୁଁ କରେ ନାହିଁ
କହିଁକ
ଅ ମତେ ଭଲ ଲାଗେନି
ଆପଣଙ୍କୁ ଏମିତି କୋଉ ଶକ୍ତି ଅଛି ନାଇଁ ଆପଣଙ୍କୁ ଏମିତି କୋଉ ଶକ୍ତି ଅଛି ଆପଣଙ୍କୁ ପ୍ରଡ଼କ୍ଟ କାମ ଛାଡ଼ିକଉ ସବୁ କରତେଇଚ୍ଛ
ଅ ଭଗବାନ ମତେ ଆଚୁଆଲି ସେ ଶକ୍ତି ଟା ଦେଇନାହାନ୍ତି
ନ ମତେ ଲାଗୁଛି କୌଣସି ଗୋଟେ ଅତୃପ୍ତ ଆତ୍ମାହାତ୍ମା ବୁଲିଥିବ ଡା ଡିଷ୍ଟ୍ରାକ୍ଟ କରଛି ପାଠପାଠରେ ନାଇ ସାଠୋରୁମ ପାଠୋରୁ ନହଲେ ନହେଲେ ଆପଣ ଯେମିତି ପିଲା ପ କମି
ନାଇଁ ନାଁ ଏତେ ବି ନୁହଁ ଯେ
ତ ସେକେଣ୍ଡ ଥାର୍ଡ଼ କିଛି ତ ଆସିବେ ଆପଣ ଟପ୍ ତେ ଟପ ତ ଆପଣ ଆଇପାରିବେ ମୁ ଜାଣି ମୁଁ ତ ମଜା
ଆଜ୍ଞା ଆଜ୍ଞା ଠିକ
ଆଜ୍ଞା ଆପଣଙ୍କର ଆପଣଙ୍କର ଯୋଉ ଶବ୍ଦ ଗୁଡା ସବୁ ଆସୁଛି ସେ ପବନରେ ୁରରୁୁ ଫୁଲ ରହିକି ଆସୁଛି ୟାର ଟିକିେ କିଛି ବ୍ୟବସ୍ଥା କରନ୍ତୁ ଆଜ୍ଞା
ଏବେ ଆପଣଙ୍କୁ ମୋ ଭଏସ୍ଟା ଶୁଭୁଛି
ଆଜ୍ଞା ଆଜ୍ଞା ଆଜ୍ଞା ପୁର ପୁରା
ଏବେ ମୋ ଭାଇ ମୋ ପାଖରେ ଶୋଇଥିଲା
ଏ
ସିଏ ନି ମୋ ଭାଇ ମୋ ପାଖରେ ଶୋଇଚି।
ଆଜ୍ଞା।
ତ ସେ ନିଦ ଚକରରେ ଏମିତି ହାତ ଉ ଉଠେଇଲା। କି ଏସିି ରିମୋଟ୍ ଆଉ ଇୟରବର୍ଡ଼ର ମୋର କେସ୍ ଟା ଦିଟା ଯାକ ଯାଇକି ଖଟ ତଳେ ପଡ଼ିଲାଣି, ମୋ ହାତ ପହଞ୍ଚୁନି। ମୁ ଏ ବେ ଆଣିବି କିମିତିି?
ଲେଇକି ଯାଅ
ଏ ଖଟ ମୁଁ ତଳେ ହିଁ ଆସିକି ଶୋଇକି ଗଡ଼ିକି କେତେ କଣ କରିସାରିଲିଣି କିନ୍ତୁ ମୋ ହାତ ତ ପହଞ୍ଚିପାରୁନି।
ହ। ଆପଣ ଗୋଟେ କାମ କରନ୍ତୁ ସକାଳେ ଉଠାନ୍ତୁ ଜଲ୍ଦି ଝାଡୁ ଗୋଟେ ଆଣନ୍ତୁ। ସେଇଠି ନେଇ ଆସନ୍ତୁ ମାନେ ହାତ ପଡି କାଢଦିବୁ ଆ ଏଇଟା କଥା।
କଣ ଗୋଟେ କରିବାକୁ ପଡ଼ିବ।
ସେ କରିବା ପଡିବ ନା ରାତିରେ ଦନା ନିଦ ହବନି ନେଇ।
ହଁ ଆସିଗଲା ନା ଆଉ ସିଏ କଣ ଆସିବନି ଆସିବ।
ଆଚ୍ଛା ଆପଣ ଆପଣଙ୍କ ବାପା ଗୋଟେ ରୁମ୍ରେ ଶୁଅନ୍ତୁ। ଆଉ ଆଣ୍ଟି ମାନେ ମଉସା ମାଉସୀ ଗୋଟେ ରୁମରେ।
ଆଜ୍ଞା ଆଜ୍ଞା।
ଆପଣ ଚାରିଜଣ ହି ରୁହନ୍ତି ଘରେ?
ଆଜ୍ଞା ଆଜ୍ଞା ମାନେ ଆଉ ଜଣେ ବି ରୁହନ୍ତି କିନ୍ତୁ ଯେ ଏବେ ନାହାନ୍ତି।
ସିଏ କିଏ?
ସିଏ ହେଉଚନ୍ତି ମୋ ଜେଜେମା।
ଆଚ୍ଛା ଆଛା ଜେଜେମା ମାନେ ଗାଁ କୁ ଜିବା ଆସିବା କରିଥାନ୍ତ ଏମିତି।
ହଁ ମାନେ ଛଅ ସାତ ମାସରେ ଥରେ ଯିବା ଆସିବା କରନ୍ତି।
ଛମାସ ଏଠି ଛମାସ ସେଠି।
ଆ ନା ନା ନା ନା। ଛଅ ମାସରେ ଥରେ ମାସେ ପାଇଁକି ଯାଆନ୍ତି।
ଆଚ୍ଛା ଛଅ ମାସ ଯାକ ଏଇଠି ରୁହନ୍ତୁ ମାସ ପାଇଁ ଆଁ ସେଟା ବି ଚଳିବ।
ଅ ମାନେ ଯେହେତୁ ଆମ ଗାଁରେ କେହି ରୁହନ୍ତିନି ତ ସିଏ ଟିକିଏ ନଜର ରଖିବାକୁ ଯାଆନ୍ତି।
ଆଛା ଛା ଛାଆ ଆା ହଁ ସେଟା ଭଲ କଥା ଆ। ସେଠିକେ ଘର ଗୁଡା ଥାଏ ଯଉଟା ନଜର ନ ମାରିଲେ ବାହାରୁ ଆସି ଲୋକ କବ୍ଜା କରିଦେବେ।
ଆଜ୍ଞା ଆଜ୍ଞା ସେଇଭଳିଆ କିଛି।
ହଉ ସେଆ ହଁ ଆପଣ କହୁଥିଲେ ଜେଜେମା ଗଲେ ଯେ ଆମ୍ବ ଆଣିଲେ।
ଆଜ୍ଞା ଆଜ୍ଞା ଠିକ୍ କହିଲେ। ଜେଜେମା ଆସିନାହାନ୍ତି କିନ୍ତୁ ଆମ୍ବ ଆସିଗଲା।
ଆଉ ଜେଜେ ମା ନା ସେ ଟିକେ ରେଷ୍ଟ ନେବେ ସେଠି ଦେଖିବେ ଆଖପାଖ। ହଉ ତାଙ୍କୁ ପାୱାର ବୁଷ୍ଟର ପଠେଇଲେ ଆଉ କଣ।
ହଁ ହଁ। ତ ଆମର କିଏ ଗୋଟେ ବନ୍ଧୁ ଅଛି। ଆଛା ଏମିତି କଥା କି। ଏମିତି କଥା ତାହେଲେ ମାନେ ଆପଣ ବହୁତ ଛୋଟ ଥିଲେ କି ଜନ୍ମ ହେଇ ନଥିଲେ।
ମୁଁ ମୋ ଜେଜେ ମା ଯେତେବେଳେ ଗଲେ ସେତେବେଳେ ମୁଁ ମାମାଙ୍କ ପାଖରେ ଥିଲି।
ଆଚ୍ଛା।
ମାମାଙ୍କ ପାଖରେ ପଳଦେ।
ଆଚ୍ଛା ମାନେ ଏତେ ଛୋଟ ଥିଲେ? ଆପଣ ଏତେ ଛୋଟ ଥିଲେ?
ହଁ ତା ପରେ ପରେ ଯେତେବେଳେ ମୁଁ ଜନ୍ମ ହେଲି ତାର ମାସେ କି ଦି ମାସ ପରେ ନାଇ ମାସେ ଦି ମାସ ନାଇ ପାଞ୍ଚ ଛଅ ମାସ ପରେ ମୁଁ ଜେଜେମା ଜେଜେ ବି ଚାଲିଗଲେଣି।
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ। ଆଛା ମାନେ ବହୁତ ଛୋଟବେଳୁ ତାହେଲେ।
ଆଜ୍ଞା।
ତାହେଲେ ଆପଣଙ୍କର ବହୁତ ଛୋଟବେଳୁ ଜେଜେ ଓ ଜେଜେମା
ହଁ ନା ଛାଡି ଚାଲିଯାଇଛି ଆଉ ମାନେ ଯେଉଁ ଗୋଟେ ଫ୍ୟାମିଲିର ନା ଅଛନ୍ତି ମାନେ ସବୁଠୁ ବଡ ବୁଢା ଓଲଡ ମ୍ୟାନ ଯୋଉ ସବୁଠୁ ସିଏ ଡିସିସନ ସବୁ ନିଏ ସେ ମୋ ବଢ଼ବାପା ଥିଲେ।
ଆଜ୍ଞା।
ଆଉ ମୋ ବଡ ବାପାଙ୍କର ଆଉ ମୋ ବାପାଙ୍କର ଯେତେବେଳେ ବୋଣ୍ଡିଙ୍ଗ ଦେଖିବ ତାଙ୍କର କଥାବାର୍ତ୍ତା ଯିଏ ବି ଏଥିରେ ସେମାନେ ଯାଆନ୍ତି ନାହାଁନ୍ତି ବହୁତ ଭଲ ଲାଗେ କାହିଁକିନା ବାପା ଆମେ ଭୁବନେଶ୍ୱରରେ ରହୁଛୁ
ଆଜ୍ଞା।
ଆ କେ ଆଗରୁ ଯେତେବେଳେ ବଡବାପା ଏ
ହଁ ତ ଆମେ ଯେତେବେଳେ ବି ଯାଉ ଏଠିକି ଏ ଦୁଇ ଗାଁକୁ ଯାଉ ଛୁଟିରେ ସେତେବେଳେ ବଡ ବଡ ବାପା ଆମର ମୋ ବାପା ଚାରି ଭାଇ ନା ଚାରି ଭାଇ ତିନି ଭୋଉଣୀ।
ଆଚ୍ଛା ଆଚ୍ଛା।
ଆଉ ଚାରି ହେଇଥିଲେ କ୍ରିକେଟ ଟିମ୍।
ଆ ଆଜ୍ଞା ଆଜ୍ଞା।
କିନ୍ତୁ ହେଲାନି ଆଉ। ମାନେ ଆକ୍ଚୁଆଲି ଆଠ ଜଣ ଜଣେ ମରିିଗଲେ ବହୁତ ଜଲ୍ଦୀ।
ଓହୋ।
ଏମିତି କଥା ତାହାଲେ।
ତ କଣ କରିପାରିବା କିନ୍ତୁ ଠିକ ହୁଁ ମାନେ ଛେଚି ହେବାପାଇଁ ଟିକେ ଲସ୍ ନାହିଁ। କାରଣ ପାଖରେ କଣ କରିବା ଛାଡ।
ଆଉ ଆପଣ ଏଇଟା ମୋତେ ପରେ କହିଁ
ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ମତେ କାହିଁ ଲାଗୁଛି ବୋହୁତ ରାତି ହେଇଗଲାଣି।
କେ ରାତି ତ ହେଲାଣି।
ନାଇଁ। ଛାଡ଼ନ୍ତୁ। ମୋତେ ଲାଗୁଥିଲା କିନ୍ତୁ ହେଇନି।
ଆଚ୍ଛା ଆଚ୍ଛା ଆପଣଙ୍କ କଥାରେ ମୁଁ ବି ହଁ ମାରିଦେଲି। କାରଣ ମୁଁ ବି ଦେଖିନଥିଲି।
ସମୟ ଟିକେ ଦେଖୁଥିଲି ମୁଁ ଘଣ୍ଟାର ସମୟ କେତେ ହେଇଛି।
ଆଚ୍ଛା ଆଚ୍ଛା।
ମୁଁ ଦେଖିଲି ମୋର ନିର୍ଦ୍ଦିଷ୍ଟ ସମୟ ହେଇନାହିଁ। ତ ମୁଁ କଥାଟାକୁ ଆଗକୁ ବଢଉଛି। ତ କଣ ଅଛି ତମର ଚାରିଭାଇ କ୍ୟାରମ ଖେଳନ୍ତି ଦେନ୍ ମଟନ ଫଟନ୍ ମିଶିକି ସବୁ ମାନେ ସବୁ ରୋଷେଇ ଫୋଷେଇ ସବୁ ମିଶି ମାସି କରନ୍ତି କିନ୍ତୁ ସିଏ ବି ତାପରେ ଚାଲିଗଲେ ତାପର ଠୁ ତ ଗାଁକୁ ଯିବା ଆମର ବନ୍ଦ ହେଇଗଲା। ବଡବାପାଙ୍କ ଡେଥରେଟ ବେଶି ମୋତେ ଲାଗିଥିଲା। ତ ଛାଡ ହଁ ତ ଆପଣ ଆମକୁ କଣ କହୁଥିଲେ ଉଚ୍ଚ ବିଦ୍ୟାଳୟ
କଣ କହୁଥିଲେ?
ଉଚ୍ଚ ବିଦ୍ୟାଳୟ। ଆମର ଉଚ୍ଚ ବିଦ୍ୟାଳୟ। ବିଜେବି ଉଚ୍ଚ ବିଦ୍ୟାଳୟ।
ଆଜ୍ଞା ଆଜ୍ଞା।
ତ ମୁଁ ଏବେ ଆଜିିକାଲି ବୋହୁତ୍ ଏଆ ଦେଖିବାକୁ ପାଉଛି କି ଆମ ଉଚ୍ଚ ବିଦ୍ୟାଳୟର, ଛାତ୍ର ଓ ଛାତ୍ରୀମାନଙ୍କଠୁ କମ୍ ପ୍ଲସଟୁ ପିଲା ପ୍ଲସଟୁ ପିଲାଙ୍କର ଛାତ୍ରଛାତ୍ରୀ ଗୁଡା ବେ ସେ ଦେଖା ଯାଉଛନ୍ତି। ଆଉ ତାଙ୍କୁ କୌଣସି ଜାଗା ନ ନେଇ ସେ ଆମରି କଲେଜ ନେଇକି ଯାଉଛନ୍ତି ମତେ ବହୁତ ଖରାପ ଲାଗୁଛି। ହଁ ପ୍ଲସଟୁ ପିଲା ଏଠିକି ଆସିଲ କେମିତି? ଆଁ ତମ ସାହସ କେମିତି ହେଲା? ଉଁ ଆଙ୍କ ସାହାସ କେମିତି ହେଲା? କଲେଜ ବସେ ହଁ।
କାରଣ ଆପ-ସେମାନେ ବି ବୋଧେ
ଆମର କଲେଜର ଆମରି ଡିପାର୍ଟମେଣ୍ଟ ସାଇଟରେ ଯେଉଁ ସାଇନ୍ସ ବ୍ଲକଟି ଗୋଟେ ଗାର୍ଲସ୍ ହଷ୍ଟେଲ ଅଛି, ସେମାନେ ସେଇଠି ରହୁଛନ୍ତି।
ଓ ଆଇ ସି ମାନେ ମୁଁ ଦେଖିଲି।
ଆଜ୍ଞା ଆଜ୍ଞା।
ଯୋଉମାନେ ହଷ୍ଟେଲ ରେ ରହୁଛନ୍ତି ତାଙ୍କର କିଛି ଅସୁବିଧା ନାହଁ କିନ୍ତୁ ଯେଉଁମାନେ ବସ୍ ଧରିବା ପାଇଁ ଏତେ ବାଟ ବୁଲିକି କିମ୍ବା କଲେଜ ବାଟ ଦେଇକି ଯୋଉ ଆସୁଛନ୍ତି ସେ ଯେ ଠିକ୍ କରୁନାହାନ୍ତି। ଆଇ ଡୋଣ୍ଟ ଲାଇକ୍ ଦିସ୍, ମତେ ପସନ୍ଦ ନୁହେଁ।
ସେମାନେ ଟିକେ ଅଲଗା କାର୍ଯ୍ୟ ପାଇଁକି ବି ଆସିପାରୁଥିବେ କିଛି କହିହବନି।
ହଁ ଟିକେ ବନ୍ଦ ହବୁ ଆମେ ବୟସର ଅଧିକ ବାନ୍ଧୁତା।
ଆ-ଆଜ୍ଞା ଆଜ୍ଞା। ଠିକ୍ ବୁଝିପାରୁଛନ୍ତି ଆପଣ।
ଆ ଆଉ କଣ କରିବା, ଆମେ ବି ସେଇ ଓଡ଼ିଆ ଘରର ପିଲା।
ଆ-ଆଚ୍ଛା।
ଓଡ଼ିଆ ଘର ପିଲା ଯେତେ ଆଉ କଣ ସେଇଟା କୁହନ୍ତି, ଆମର ସ୍କୁଲ ଆଉ ଷ୍ଟାଇଲିସ ଦେଖେଇ ହୋଉ ଆମେ ସୋସିଆଲ ମିଡିଆରେ ବଟ୍ ଡିପ୍ ଡାଉନ୍। ଆମେ ସବୁ ହିଁ ପିଓର ଓଡ଼ିଆ ଖାଣ୍ଟି ଓଡ଼ିଆ।
ଆ-ଆଜ୍ଞା ଆଜ୍ଞା। ସେଇଭଳିଆ।
ଆପଣ ନିଜେ ଦେଖିଥିବେ ଆପଣ ଏନା ଗୋଟେ କୌଣସି ହୋଟେଲ କି କ୍ୟାଫେ ଯିବେ ଖାଇବା ପାଇଁ ସେଠି ସ୍ପୁନ୍ ୟୁଜ୍ କରିବ ଘରେ ଆପଣ କଣ ସ୍ପୁନ ନା ହାତ?
ଆ ମୁଁ ଯଦି ମୋ କଥା କହିବି ମୁଁ ପଖାଳ ଭାତକୁ ବି ସ୍ପୁନ ରେ ଖାଇଦିଏ, ତ ଆପଣ ମୋ କଥା କୁହନ୍ତୁନି।
ଆଜ୍ଞା ଆପଣଙ୍କୁ, ବୋହୁତ୍ ବୋହୁତ୍ ବୋହୁତ୍ ମାତ୍ରା କେ ମାଡ଼େ ଦରକାର ଆପଣ ଏତେ ଅଳସୁଆ, ଆପଣ ଆପଣ ନିଜ ହାତକୁ ବି ଧୋଇବାକୁ ପାଇଁ ଚାହୁଁନାହାନ୍ତି।
ଏ ମୋ ଏଇଥିପାଇଁ କି ମତେ କଷ୍ଟ ହଏ। ମୁଁ ସେଥିପାଇଁ କି ମତେ ଭାତ ଖାଇବାକୁ ବେଶୀ ଭଲ ଲାଗେନି। ମତେ ଦିନକୁ ତିନି ଥର ଚାରିଥର ପା-ଏତେ ଥର ଖାଇବିନି। ତିନି ଥର ରୁଟି ଦେଲେ ବି ମୁଁ ତିନି ଥର ରୁଟି ଖାଇଦିଏ। ମତେ ଭାତ ଭାତ ଖାଇବାକୁ ଭଲ ଲାଗେନି ଏଇଥିପାଇଁ କି, କାହିଁକନା ଭାତ ଭତ ଖାଇବାଟା ଅଧିକା ଟାଇମ୍ ଲାଗେ। ରୁଟିଟା କଣ ଦୁଇଟା ରୁଟି ଫଟାଫଟ ଖାଇଦେବି।
ଦିଟା ରୁଟି। ଦିଟା ରୁଟି ସିରିଏସ୍ଲି।
ହଁ ମାନେ ଦିଟା ହୀ ରୁଟି।
ଦିଟା ରୁଟି ମୁଁ ସୁଙ୍କି ଦେଲେ ସରିଯିବ।
ହଁ ମୁଁ ଦିଟା ହିଁ ରୁଟି ଏ ମାନେ ସ ସଖାଳେ ମୁଁ ଦିଟା ଖାଏନି। ମୁଁ ଯଦି କଲେଜ ସଖାଳେ ରୁଟି ଖାଇକି ଯାଏ। ଗୋଟେ ଖାଇକି ଯାଏ ଆଉ ଖରାବେଳେ ମୁଁ ଟିଫିନ୍ ତିନିଟା ରୁଟି ରୁଟି ନେଇକି ଯାଏ ସେଥିରୁ ତ ଆପଣ ଜାଣିଥିବେ ମୁଁ କେତେ କଣ ଖାଏ।
ଏ ଯେ ଏଇଟା ଭୁଲ ଏଇଟା ଠାକୁର ଯେଉଁ କରୁଛନ୍ତି ଏଇଟା ଭୁଲ କରୁଛନ୍ତି। ଯେଉ ପିଲା ଏତେ ଯେମିତି ଶରୀରର ନା କଣ କରୁଛ ୱେଟ୍ ବଢିବା ପାଇଁ ଚାହୁଁଛି ଓଜନ ବଢେଇବା ପାଇଁ ଚାହୁଁଛି। ତାଧାର କିଛି ଲାଗୁନି ଆଉ ଯିଏ କିଛି ବନେଇ ବା ନାଇ ଟି କରିବା ପାଇଁ ଚାହୁଁଛି କମ ଖାଇକି କିଛି ହେଉନି ଏଟା ବିଲକୁଲ ଭୁଲ।
ମୁଁ ଡାଇଟିଙ୍ଗ ମୋ ଜୀବନରେ କେବେ କରିନି କେବେ କେବେ ଭାବିନି
କରିପାରିବେନି କି
ନା ନା ମୁଁ ଜାଣିଛି ମୁଁ କରି ବିି ପାରିବିନି ହେଲେ କି କରିଲେ ବି କିଛି ଲାଭ ହେବନି ଏଇଟା ବି ମୁଁ ଜାଣିଛି ତ ସେଥିପାଇଁକି ମୁଁ କରୁନି କେନ୍ତୁ ମୁଁ ହେମିତିରେପ ହଁ ହଁ ମାନେ ମୁଁ ାଞ୍ଚ କରିଲେ ବି କିଛି ଲାଭ ହବନି କାରଣ ତାର ବହୁତ ସାରା କାରଣ ଅଛି ତ ସେ
ପ୍ରଥମ କଥା ଖାଇବା ପିଆବା ଟା ଏପର୍ଟ ସେପର୍ଟ ସେକେଣ୍ଡ କଥା ଆପଣ ଏତେ କରିପାରିବେନି
ହୁଁ ହୁଁ
ହ
ହ
କଳସୁ ଆପଣ ଟିକେ ଅଛନ୍ତି ବହୁତ ଭାଇ
ଆହୁରି ଭିନ୍ନ ଭିନ୍ନ ପ୍ରକାରର କାରଣ ଅଛି
ଏମତି କି?
ଯେମିତିକି ଆ ମୋର ଦେହ ରିଲେଟେଡ଼୍ ବହୁତ ସାରା କାରଣ ଅଛି କାରଣ ମୋର ଦେହରେ ବହୁତ ସାରା ପ୍ରୋବ୍ଲେମ୍ ଗୁଡ଼ିକ ଅଛି ଅସୁବିଧା ଗୁଡ଼ିକ ଅଛି
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଜାଣିବାକୁ ବହୁତ ଥର ପାଇଛି ଆପଣଙ୍କର ଆଉ ହସ୍ପିଟଲ ଯେ ବାଛିତି ଚଲଥାଏ ଚିକିତ୍ସାଳୟରେ
ହଁ ବହୁତ ଚାଲିଥାଏ ତ ଏମତି ବହୁତ ବହୁତ ବହୁତ ଆଉ ବହୁତ ଗୁଡ଼ଏ ଅଛି ଆପଣ ଜାଣିକି ଶୁଣିି
ଫୁଲ୍ ବଡ଼ି ଚେକଅପ୍ କରିଦଉନାହାନ୍ତି
ସେ ଫୁଲ ବଡ଼ି ଚେକଅପ୍ ମୋର ଅଲରେଡ଼ି ବହୁତ ମାନେ ହେଲାଣି କେତେଥର ତା ଠିକ ନହିଁ ମାନେ ଏମତି ଫୁଲ ବ କେବେ କମ୍ପ୍ଟ୍ ହେଇନି କିନ୍ତୁ ପାର୍ଟ ପାାର୍ଟ କରିକି ମୋର ସବୁ ଚେକଅପ୍ ହେଇଯାଉଛି ସବୁ ବର୍ଷ
ଆପଣ ତ ସୁପର ମାନେ କଣ ସୁପର ପାୱାର ସେହିତା ଆସୁଛନ୍ତି ଆପଣ
ମୋର ଅଲରେଡି ଦିଇଥର ସିଟି ସ୍କାନ ସରିଲାଣି
ମାନେ ଏତେ ମାନେ କଣ କହିଲ ପୁରା ଟପରେ ପେସେଣ୍ଟ ହେଇକିବି।